ହଁ
ହ୍ୟାଲୋ
ହ୍ୟାଲୋ।
ହଁ କଣ କରୁଛୁ?
ଏ ବଇଚି ଆଉ
ଶୁଭୁନି କି?
ହଁ ଶୁଭୁଚି। ହୁଁ।
ମୁଁ କହିଲି ବସିଛୁ?
ହଁ।
ଆଉ ଆଜି କଣ ହଉଥିଲା ବର୍ଷା ହେଇଥିଲା ତମ ସାଢେ? ମୁଁ ଏଇଠି ବସିଛି ଆଉ ସକାଳୁ ତ
ଆଉ କଣ?
ବର୍ଷା ତମ ଆଡେ କେତେବେଳେ ହେଇଥିଲା ବର୍ଷା କେତେବେଳେ ହେଇଥିଲା?
ଏଇ ଚାରିଟା ବେଳେ ଉଠେଇଥିଲା ହେଇନି। ଏଇନି
ଆମର ତ ସକାଳୁ ଜୋରେ ବଢା ହଉଚି। ଆମର ସକାଳୁ ବହୁତ ଜୋରରେ ହଉଛି ସକାଳୁ ତ ଛାଡି ଯାଇଥିଲା ଚାରିଟା ବେଳକୁ।
ସଖାଳୁ ଓ ହୋ। ଆଉ କଣ ଆଜି ଖାଇଥିଲୁ?
ଆଜି ଖାଇଥିଲି ଭାତ ଅଣ୍ଡା ତର୍ ତରକାରୀ ଭଜା ଭାତ ଅଣ୍ଡା ତରକାରୀ ଭଜା।
ଓହୋ ଆଜି ପା
ତୁ କଣ ଖାଇଥିଲୁ ବା ଶିବ ବିିବାହ ଅଧା ଥିଲା ଆଉ ଶିବ ବିିବାହ ଅଧା ଥିଲା ବୋଲି ଅଧା ଖାଇଛି। ଓ
ଓ ହୋ ଆଉ ମୋଉସା ମାଉସୀ କଣ କରୁଛନ୍ତି?
ମଉସା ମାଉସୀ ଅଛନ୍ତି ଘରେ ଆଉ। ବାପା ଯାଇଛନ୍ତି ଦୋକାନ କୁ ବୋଉ ଏଇଠି ଇପି କରୁଛି।
ହଁ କଣ ତୋ ପାଇଁ?
ନା ଆମ ଘର ପାଖରେ ଗୋଟେ ଛୋଟ ଝିଅ ଅଛି ତ ସେଇ ଖାଇବ। ସେ ଆମ ଘରକୁ ସବୁବେଳେ ଆସୁଛି ବସୁଛି ଏଇଠି ଖେଳେ ଏଇଠି ଖାଏ।
ଓ ହୋ।
କହିଲା ଟିକେ ଇପି ଖାଇବି ବାପା ଆଣିଥିଲେ ଆଉ ବୋଉ କରିଦବ ଖାଇବ ଆଉ।
ଓହୋ ଆଉ ବଇଛି ତୋ ପାଖରେ?
ସେ ଅଛି ସାଆଡେ ଆଉ ମୁଁ ଆଡେ ବସିଛି। ମୁଁ ମତେ ଫୋନ କରିଥିଲି ମୁଁ ଏରସମା ଯାଇଥିଲି ତ। ଟିକେ ମାର୍କେଟକୁ
ଓ ହୋ।
ହୁଁ ଯାଇଥିଲୁ ଟିକେ ବିୟୁଟିକ ପାର୍ଲର। ପାର୍ଲର ଯାଇଥିଲୁ ଆଉ ମେଡିସିନ ଆଣିବକୁ ଯାଇଥିଲି ବୋଉ ର କାମଥିଲା। ଆଉ ଝିଅ ପିଲାଙ୍କର ପାଲରରେ ତ ବହୁତ କାମ।
ଆଉ
ଆ ମୁଁ ସେଠି ଗଲାବେଳୁ ପୁରା ଶକ୍ ହଉଛି ଏତେ ସବୁ ଜିନିଷ ଅଛି। ଏତେ ସବୁ ଜିନିଷ ପାର୍ଲରରେ ଅଛି କିନ୍ତୁ
ସମସ୍ତେ କଣ ସବୁ ଜିନିଷ ଜାଣିଛନ୍ତି।